କ।
ଆଚ୍ଛା।
ଖାଇବା।
ଖାଇବା ଟିଫିନ ଟିଏ ଖିଆ ହେଇଥିଲା।
କଣ ଟିଫିନ୍ ଖାଇଥିଲ ଆଜି?
ହୁଁ ସେଇ ବରା ଚୋପ ଖିଆ ହେଇଥିଲା
ଟିକେ ସ୍ପିଡି କହୁନୁ କଣ ତମର କିଛି କାମ ଅଛି କି?
ନାଇଁ କିଛି ନାଇଁ।
ହଁ ବ୍ୟସ୍ତ ଅଛନ୍ତି କି? ବ୍ୟସ୍ତ ଅଛ କି?
ନାଇଁ ବ୍ୟସ୍ତ ନାଇଁ। ପୁରା ଫ୍ରି ଅଛି।
ରୋଷ ସରିଲାଣି?
ରୋଷେଇ ଚାଲିଛି ଅଲରେଡି।
କଣ ମୁଁ କରିପାରିବା ଆଇଟମ?
ଆଜି ଆ- ଆମର ହଉଛି- ଡାଲମା ଆଉ- କ ଭଜା-
ହଁ ଛୁଇଁଛୁଇ କେ ଭଜି ଯଛ-
ହଁ ପଦନାତମୀ ବଜା ହଉଛି-
ଆ ଛୁଇଁକୁ ଆଳୁ ଆମେ ଶ ଭୁ- ନା ଖାଲି ସେମିତି ଭାବି ତର
ହଇ ଆଡ
ଦି ଜଣ ପାଇଁ କେତେ ହେଇ ପାରୁଛ
ଦି ଜଣ ପାଇଁ ଆମେ କରିଛୁ ଚାରିଟା ଛୁଇ
ଦେଇଟ ଆଉ ଡାଲମା ଡାଲମା ରେ କଣ କଣ କ କହୁଛ
ଲ ମାନେ କଖାରୁ ଆଳୁ ଆମର ଦେଶୀ ଆଳୁ ଅମ୍ବ ଆଳୁ ଯୋଉ
ହୁଁ ଖମ୍ବାଳ କିଣି ଆଣୁଛ ନା କିଣି ଆଣୁନ ଏବେ ସେମିତି ବି ଆଣୁଛରି ନା କଣ
କିଣିନ। ହେ ନା।
କିଣି ଜାଣିଲେ କିଣି ଜାଣୁନି କେମିତି କଣ କିଣା ଯାଏ।
କଣ କହିଲ କେମିତି କଣ ପଣ ଯେ
ହଁ ତାଙ୍କୁ କେମ ଜଣା ନାହିଁ
ହୁଁ। କଉଠି ମାଇ ଥର ଯୋଉ ଗାଁକୁ ଆଣିଥିଲ କେମିତି ଆଗକୁ ଆଣିଥିଲ
ଗାଁକୁ ଯୁ କୋଉଠି ଗୋଟେ ଗୋଟେ ହେଇଯାଇଯିବ
ସେଇଟା ତମେ କିଣ ନାହିଁ ପରିବା ତମ ଦ୍ଵାରା ହ ହବନି କିଛି ବି କିଣିବା ଜିନିଷ ତମ ଦ୍ଵାରା ମାର୍କେଂ ତମ ଦ୍ଵାରା ଜମା ହବନି। ମାର୍କେଂ କୋଉଠି କେମତି ମକେ ବାର୍ଗେନ୍ କରିକି ଆଣଯାଏ କୋଉ ଜିନିଷ ଆଣିବା ଠିକ କୋଉ ଜିନିଷ ନ ଆଣିବା ଠିକ ସେଇଟା ତାଙ୍କୁ ଟୋଟାଲ କ୍ଷର ଦ ନବେଷ୍ଟ
ଚ
ମାର୍କେଟିଂ ଲଣ୍ଡ ତ ସେ କରିିବନି।
ଯାଇପାରିବିନି।
ଅ ସେ ବୁଲିବା
ମ୍
ପଠାଣି ଯାଇଛ
ପଠାଣି ସାମନ୍ତ ପ୍ଲାନେଟରିୟମ
ହୁଁ।
କଙ୍ଗଲା
ଯାଇଛ କେବେ?
ନା ମୁ ଯାଇନି।
ମୋର ସେଠିକି ଯିବାର ଅଛି। ଥରେ ତା ମ୍ୟୁଜୀୟମ ଫ୍ୟୁଜୀୟମ୍ ଦେଖିବା ପାଇଁ ଟିକେ ଏଥର ତ ହବନି ଗଲାଥର କେ ଓ ଟି ଇ ଟି ଏକ୍ସାମ ଟା ରହିଯାଉଛି ନା ଯାଇ ଆସିକି ପୁଣି ସେଇଠି ରହିହବନି ମୁଁ ପଳେଇ ଆସିବି। ଥରେ ପି-ଜି ଏକ୍ସାମ୍ ପୁଣି ତିରିଶ ରେ ନେସ ଥର କି ଅକ୍ଟୋବର ଅକ୍ଟୋବର ଟାଇମ କି ତ ବୋଧେ ଆଉ ଗୋଟେ ପଡିଯିବ କି କଣ। ଏକ୍ସାମ୍ ଟା ଜୁଲାଇ ଜୁନ୍ ହେଲା ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବରକୁ ଆଉ ଗୋଟେ ପଡିବ। ସେ ତଳକୁ ଗଲେ ଦେଖିବା। ଛୁଟି ତ ଥିବ ସ୍କୁଲ ଛୁଟି। ଛୁଟି ତ ଥିବ ଟିଉସନ ବି ଛୁଟି କରିଦେଇକି ଦି ଦିନ ହେବ ରହିକି ବୁଲିକି ଆସିବା ଆଉ।
ହଁ ସ୍କୁଲ କି ଛୁଟି ବେ ତୋର କି? ଦଶହରା।
ସ ଦଶହରେ ଛୁଟି ହେଇଯାଇଥିବ ବୋଧେ ସେ ପାଖାପାଖି ପଡିବ ତ ଏକ୍ଜାମ ଟା।
ନା
ତିନି ମାସ କି ଥରେ ଡିଷ୍ଟାନ୍ସ ରେ ପଡୁଛି ନା।
ହୁଁ ହୁଁ
ଖାଉଛ କେତେବେଳେ?
ଦଶଟାରେ ଖାଇବୁ ପା।
ପନ୍ଦରରେ ଆସିବ।
କଣ କହିଲ?
ପନ୍ଦରରେ ଆସିବ?
ପନ୍ଦର ନୁହ ଚଉଦାରେ ପା।
ହୁଁ ସେପଟେ ତେଲ ଗୁରା କେମତି କଣ ମିଳୁଛି ମିଳୁଛି ଠିକ ସେ ତ ପେଟ୍ରୋଲ?
ପେଟ୍ରୋଲ ଡିଜେଲ। ହଁ ମିଳୁଛି। ବଟ ରେଟ ବଢି ଯାଇଛି ଆଉ।
କେତେ ହେଇଯାଇଛି ଏବେ?
ଶହେ ଦଶ। ଶହେ ଦଶ ଶହେ ଆଠ ଏମିତି କଣ କହିଲ।
ଆଗରୁ କେତେ ହେଇଥିଲା।
ସହେ ଏକ
ଓହୋ ଭ ସାତ ଆଠ ନା ବଡିିଛି ତ।
ହଁ
ଯ ସିନା ଆଦ ହବ କହୁିବ ତା ପାଇଁ ଟେନସନସ୍ ହେବା ପାଇଁ
ହମ
ବାଇକ ପାଇଁ ସେମିତି କିଛି ପ୍ରୋବ୍ଲେମ୍ ନାହିଁ।
ନା।
ଚଳିଯିବ ତମର ତ ଇନକମ ତମର କଣ ଅଛି ?
ହ କଣ ଖାଇଥିଲ ଇଭିନିଙ୍ଗରେ କଣ ଖାଇଥିଲା?
ବରା ଚ। ଗୋଟେ ଥମସପ୍ ପିଇଥିଲି
ତେଲ ଜିନିଷ ସବୁବେଳେ ଖାଇବନି।
ନାଁ।
କେତେ ଗ୍ୟାସ ହେଇକି ପଡିଥିବ?
ଓହୋ।
ମୋର ସବୁଥର ପେଟ ଗ୍ୟାସ ବେଳେ ବେଳେ ପେଟ ଗ୍ୟାସ ହେଇଯାଉଛି କି ପେଟ ଟ ନ
ପାଣି ।
ତମ ତା ପେଟ ଗ୍ୟାସ ହେଇଯାଉଛି ତ ସେ ତେଲ ଜିନିଷ ଖାଇଲା ପରେ
ତେଲ ଜିନିଷ ଖାଇଲେ ତ ପେଟ ହଁ ପ୍ରାୟ ଗ୍ୟାସ ହେ ପାଣି ସ
ଏବେ ତ ମୁଁ ଭାତ ଶୁଖିଲା ଖାାନି ଶୁଖିଲା ହେଲେ ପାଣି ଦରକାର ଶୁଖିଲା ଖାଉନି ତ ଏଇ ଭାତ ଖାଉ
ତମେ କେଏନ୍ତି ଜାଣୁନ ଗୋଟେ ଅନଏଯୁକେଟେ ପିଲା ଭଳିଆ ହୋଉଚ। ହେଲଥ ସିନିସିୟର୍ ରୁହ ପାଣିଟା କଣ ତମେ ତଥାପି ଏମିତି କହୁଚ। ନାଇ କୋହୁଚ।
ଅନେଇଚୁ ଭଳିଆ ଲାଗୁ ।
ନାଇଁ ଯେ ତମେ ସେ କହୁଛ ଯିଏ ସେ
ହଁ ମୁଁ ଯେତିକି ପିଇବା କଥା ତଲେ ପିଉଚି, ନା ପୁଣି ଆଜି ଆଗେ ବଞ୍ଚିଚି କେମିତି, ପାଣିଟା କମ ରହୁଚି ତା ବୋଲି ନା ମୁଁ ପାଣି ପିଉନି। ଲିମିଟ ରେ ପିଉଚି ଯେତିକି ପିଇବା କଥା ସେତିକି ପିଉନି ଆମର ସବୁବେଳେ ସେଇ ପେଟ ଗ୍ୟାସ ହେଉଚି କି ବେଳେ ବେଳେ ସେମିତି ପେଟ ଗ୍ୟାସ ହେଇଯାଉଚି ନା ।
ସପିସେଣ୍ଟ। ନନଭେଜ କଣ ପାଇଁ ଖାଉନ?
ଏଇ ଯେ ମତେ ଭଲ ଲାଗୁନି ବୋଲି ଖାଉନି, ଆଉ କଣ? ପରେ ଖାଇଥିଲି ଯେ ନନଭେଜ ଅନ୍। ଏଇ ଯୋଉ ଥରେ ଖାଇଥିଲି। ତମରି ଆମରି ଚୁଡ଼ା ବ୍ୟାଚ ଫିଷ୍ଟ ଜଗନ୍ନାଥ ଦୁଇହଜାର ବାର ଦୁଇ ହ ଜାର ବାର ସେଭେନ୍ ସେଭେନ କ୍
ହଁ ହୁଁ
ଖାଇଥିଲି ଯେ ମାନେ ମାଛ ଦିଇ ପିସ ଖାଇପରିଲି ମାଛ ଦିଇ ଫିସ୍ ଖାଇଦେଲି ବାନ୍ତି ହେଇଗଲା। ତ ତାକୁ ମାଛ ଛାଡିଦେଲି
ହଁ
ତାଇ ପଇଡ଼ ଚିକେନ ରୋଷେଇ ଥିଲା ଚିକେନ ଯେ ନନଭେଜ୍ ଡେ ବି ଥିଲା ସେ କଣ ହେଇଥିଲା। ରୋଷେଇ ଟାଇମ୍ ରେ ଚିନି ଟିକେ ପକେଇକି ପିଇବା କଥା ସେ ଅଧିକ ଚିନି ପଡିଯାଇଥିଲା ତାର ଗୋଟେ ଅ ତା ଟେଷ୍ଟ ଅଲଗା ସେଇଥିରୁ ବି ନ୍ତି ହେଇଗଲା। ତାପ ଖାଲି ଏମିତି ତା ବାନ୍ତି ହେଲାନି ଆଉ କିଏ ଖାଉଛି। ଛାଡ଼ିଦେବି ଟୋଟାଲ ଛାଡ଼ିଦେବି
ଠିକ ଅଛି।
ମୁଁ ଅଣ୍ଡା ହେଲେ ଖାଏ ଅଣ୍ଡାଟା ଖାଇବି ଯୋଉ ଧଳାଟା ଖାଇବି କେଶରଟା ଖାଇବିନି
କେଶର ଖାଇଲେ ବାନ୍ତି
ମୁଁ ତ ଆଜି ଚିକେନ ଦୋକାନ ଟିକେ ଛାଡିଦେବି ହାଲୋ
ଶୁ ଖୁ ମୁଁ କିନ୍ତୁ ଶୁଖ ଖାଇ ଶୁଖ ମୁ ଭଲ ଲାଗେ ଚିଙ୍ଗୁ
ସେଇଟ ଯଉଥିରେ କି? ତତରେ କି? କି ପ୍ରୋଟିନ ନାହିଁ ସେଇଗୁଡା ଖାଇବା
ଥିଲ ମେ ଲାଗେ ଶୁଖ ଟା ଖ ଛାଡ଼ିଦେଲି କୋବି ଛାଡ଼ିଦେଲି କ୍ଷୀରର ହ ସବୁ ଆଦିନ ଖାଇ ଦେଖିଆ
କଣ କହିଲ।
ହୁଁ। କ୍ଷୀରରେ ମୁଁ କହିଲି ସବୁ ଆ ତମ ଖାଉ କ୍ଷୀରରେ କ୍ଷୀରରେ ସବୁ ହେଲା
ଖୀର ପିନୁ
କ୍ଷୀରରେ ତ ସବୁ ଅ
ହଉ ସେ ତ ପିଇଲେ ନା ହେବ ଆ
ମୁଁତେ କେ ପାଣି ଦସେ
ଆମର ଏଠି କାଲି ଚିକେନ କଥା ଭଲ ଲାଗେ ଚେ
କ୍ଷୀରରେ ଅଧିକ ପାଣି ନେଇଶ ଦେଖ ଦେ ତ କ୍ଷୀରର ଦ ପାଣି ସେଠ ଦନ୍ତ ରଖିଲେ ତା ସେବା କିଏ ତା ସେବା କିଏ କରିବ। ଏବେ ତ ମୁଁ କାମରେ ମତେ ଫୁର୍ସ ନୁନି ଗାଈ ରଖେ ମୁଁ ଭା କି ଆଣି ଦେଇ ନା ବସ ଏଇ ତ ଯାହା ସେ ସ କରିବି ଆଉ ମୋ ଜିନଷକୁ ମୁଁ ସିଲ କରିବି।
ପା ଏଇ ବିଷୟରେ ଟିକେ ଧ୍ୟାନ ହେଲେ ମୂଳ ପୁର
ଏଜାମ ସରିଲା ପରେ ଆଣିଲି ଏଜାମ ସରିଲା ପରେ ମାନେ ବି ଡି ସରିବ ଆଉ ଡି ଏ ସ କୋର୍ସ ଗୋଟେ ସେଇଟା କଁ
ହଁ ହଁ ଡି ସଟ
ଚେଷ୍ଟା କରିଦେବି। ଏ ଆ ଶିଶୁ ବାଆ ପ ଫିନ୍ ବନା ହେଇଥିଲା ସେଇଥିରେ ବି ଆଟଲିଷ୍ଟ ମୁଁ ନା ସେଟା ବି ସେତ କେତେ ନହ ସେଇ ସ୍କୁଲ ରେ ଯିବ ନା ନାଇଁ। ଦି ବସ୍ତା ସେଥି କରୁନାହାନ୍ତି ଯଦି। ଏବେ ଧୀରେ ଧୀରେ କରୁଛନ୍ତି ପିଲା ହଁ ହଉ ରଖିବେ ମୋର କାମ ଅଛି।
ହୋଉ ରହ